ହଁ କଣ କରୁଛ? ହଁ। ଅ ମୁଁ ଏବେ ଏଠି ଖାଇକି ଆସିଲି ତ।
ହଷ୍ଟେଲ କେମିତି କଣ ଚାଲିଛି?
ଓହ ବର୍ଷା କହନା କହନା ନା।
ନାକେ ଦାମ କରିକି ରଖିଛି।
ମାନେ ବର୍ଷା ଯୋଉ ବର୍ଷା। ନା ଭଲ ଲାଗେ ଯେ କିନ୍ତୁ ପୁରା ଲାଗି ରହୁଛି ପୁରା।
ଆଚ୍ଛା। ଆଉ।
ମାନେ ଟିକେ ରହିଲେ ସିନା ନାଇଁ କୁଆଡେ ଯିବା କି କଣ କରିବା। ହୁଁ।
ବର୍ଷାରେ ଭିଜକି ଯିବୁ? ସେଇଟା ତ ହଉଛି ବର୍ଷା ଋତୁ ର ଆଛା।
ନା ଗାଡି ଚଲେଇଲା ବେଳକୁ ଯୋଉ ପାଣି ଛିଟା ଉପରେ ଆସିକି ମୁହଁରେ ବାଜୁଛି। ବାବା ରେ
ପୁରା ଗୁଳି ମାଡ ଭଳିଆ ନା
ଆଉ ମାନେ ଛୋଟ ଛୋଟ ପଥର ମାରିଲା ଭଳିଆ ଲାଗୁଛି
ହୁଁ ତା ସାଙ୍ଗରେ ଯଦି କୁଆପଥର ବର୍ଷା ହେଇଗଲା ଆହୁରି ମଧ୍ୟ ଆଉ
କୁଆ ପଥର ବର୍ଷା ହେଲେ ଆଉ ଗାଡି ଚଲେଇ ହବ କି ଠିଆ ହେଇ ହବନି
ହୁଁ
ତତେ ବର୍ଷା ଦିନ ଭଲ ଲାଗେ ନା ନାଇଁ?
ବର୍ଷା ଦିନେ ଭିଜିବା ପାଇଁ ବର୍ଷାରେ ଯୋଉ ମଜା ଆଉ ତା ସାଙ୍ଗରେ ଅଲଗା ମଜା କହୁଛନ୍ତି
ମତେ ବି ଭଲ ଲାଗେ କାରଣ- ଚାରିଆଡେ ଏଇ ଟାଇମ ରେ କଣ କି ପତ୍ର ଫତ୍ର ଉଠିକି ପୁରା ସବୁଜ ସବୁଜ ଚାରିଆଡେ ହେଇଯାଏ । ଯଉ ଜଙ୍ଗଲ ଶୁଖିକି ଥାଏ ପୁରା ଓଦା ହେଇଯାଏ ।
ଉଁ, ପୁରା ଗ୍ରୀନ୍ ଗ୍ରୀନ୍ ଦେଖାଯିବ ।
ହୁଁ, ଏ ଯୋଉ ଏତେ ଖରା ଦିନ ଯୋଉ ଗରମ ଗୁଡାକ ତାର ତୀବ୍ରତା କମିଯିବ ପୁରା
ହୁଁ ଖରା ଦିନେ ଯୋଉ ଗଛ ପଛସବୁ ଶୁଖିକି କି ଝାଂଲି କି ହଳଦିଆ ହଳଦିଆ ପଡିକି ଥିବ ଆଉ ବର୍ଷା ପାଣି ପଡିଲା ପରେଠୁ ଟିକେ ସବୁଜ ସବୁଜ ଦେଖାଯିବ ଆଉ
ହୁଁ ନୂଆ ଗଛ ବି ଉଠିବ ନା ଯୋଉ ସବୁ ମଞ୍ଜି ପଡିକି ଥିବ ତଳେ ସେଗୁଡା ସବୁ ନୂଆ ଗଛ ହେଇକି ବାହାରିବ ।
ହୁଁ ବର୍ଷାରେ ଭିଜିବାର କିଛି କଥା ନାହିଁ ଯେ ବର୍ଷା ଭିଜିଲେ ଯି ଦେହ ଟା ଖରାପ ହବ ସେଇଟା ହଉଛି କଥା, ନହେଲେ ଆଉ କିଛି ପ୍ରୋବ୍ଲେମ ନାହିଁ
ଆରେ ଏବେ ଆମର ଜର ହେଇଥିଲା, ଏ ବର୍ଷାରେ ଭିଜିକି, ଚାରି ଦିନ ଯାକେ ଘରୁ ଉଠିନି ହ
ଆଚ୍ଛା, ଫୁଣି ଆଜି ଆହୁରି ଓଦା ହେଇକି ଆସିଛ
କଣ କରିବା ଆଉ ବର୍ଷା ତ ଛାଡିଲାନି, ଆଉ ଘରକୁ ଯେମିତି ହେଲେ ଆସିବାର ଥିଲା -ତ ଆଉ ଅପେକ୍ଷା କଣ ପାଇଁ କରିବି? ହେଲେ ହବ ଚାଲ
ହୁଁ । ହେ ଫା ପବ ବର୍ଷା ଖରା । ଜୋରେ ହଉଥିବ ଭୁଇଁ ତାତି ତାତିକା ଥିବ ହଠାତ୍ ବର୍ଷା ପକେଇବ । ଯୋଉ ମାଟିର ବାସ୍ନା ବାହାରିବ ସେଇଥିରୁ । ସେଇଭଳିଆ ବାସ୍ନା ଆଉ କୋଉଠି ମିଳିବ ।
ମୋର ତ ଇଚ୍ଛା ହୁଏ ଶଳା ସେଇ ମାଟି ଗୁଡା ଖାଇଦେବାକୁ ।
ହ ଖାଇ ଦବ କି ଆଉ ସେଇ ବାସ୍ନା ଟା ହି ବଢିଆ ଲାଗେ ।
ଓ ଖାସ କରି ଏଇଟା କୋଉଠି ଦେଖଲୁ ମାଟି ଲିପା ହେଇଥିବ ଯୋଉ ବାଡରେ । ସେଇ ବାଡରେ କିମ୍ବା ଚୁଲି ପାଖରେ ଓହ ।
ହଁ କି ଯଦି ତୁ ଥିବୁ ବଲେ କୋଉଟେ କହିଲୁ । ଖେଳିବାକୁ ଯାଇଥିବ ପଡିଆରେ ବର୍ଷା ପକେଇଲା ।
ଓହୋ ।
ମାନେ ସେଇଟା ପୁରା ଫିଲ୍ ହବ । ଯେମିତି ତୁ କୋଉ ଦୁନିଆରେ ହଜିଗଲା ଭଳିଆ ଗୋଟେ ତତେ ଲାଗିବ । ତାର ଯୋଉ ଫିଲ୍ ।
ହଁ । ଏ ବର୍ଷା ହେଇଛି କିନ୍ତୁ ଭଲ ହେଇଛି କାରଣ ସବୁ ଧାନ ବୁଣିବା ପାଇଁ । ପାଗ ହେଇଗଲା ନା ।
ହୁଁ ବିଲବାଡି ପାଣି ହେଲାଣି ।
ହଁ ନହେଲେ ଲୋକମାନେ ବହୁତ ହଇରାଣ ହଉଥିଲେ ବର୍ଷା ହେଇନଥିଲା ନା । ପାଣି ନାହିଁ ତ ଧାନ ବୁଣିବେ କେମତି? ଏବେ ଚାଷ କରିଦେଲେ ସବୁ ବିଲଗୁଡା । ତେଣୁକରି ଏବେ ଧାନ ବୁଣିବାକୁ ହେଇଯିବ ।
ହୁଁ ଏଇ । ରଜ ଗଲା ରଜ ବେଳକୁ ତ କଣ ଟିକେ ଟିକେ ବର୍ଷା ହେଇଥିଲା । ତାପରେ ଏଇଠି ଶୀତଳ ଷଷ୍ଠଟି ହେଲା। ବର୍ଷା ଷ୍ଟାର୍ଟ ହେଇଯିବ ଧୀରେ ଧୀରେ ଆଉ ।
ଏବେ ପେପର ରେ ବାହାରିଥିଲା କଣ ବର୍ଷା ଆଜିଠୁ ଲାଗି ରହିବ ବୋଲି ।
ହୁଁ । ମୌସୁମୀ ବହୁତ ଲେଟରେ ଆସିଲାଣି ଦେଖୁନ ମୌସୁମୀ ଏତେବେଳ ଅଧା ହବା କଥା। ।
ସେଇଟା ବା ଏବେ ତ ପୁରା ସବୁ । ପାଣିପାଗ ପରିବର୍ତ୍ତନ ହେଇଗଲାଣି ମାନେ । କଉ ଋତୁ ଟା ଠିକ ସମୟରେ ଆସୁନି। ଖରା ଦିନେ ବର୍ଷା ବର୍ଷା ଦିନେ ଖରା । ଶୀତ ଦିନେ ଖରା ।
ହୁଁ । ଗାଁ ପଟେ ଏବେ ରାସ୍ତାଘାଟ ସବୁ ଠିକ ଠାକ ହେଇଗଲାଣି । ପାଣି ଫାଣି ଜମା ଜମି ହଉନି ଆଉ?
ଓ ଯୋଉ କାଦୁଅ ହେଇଛି ଆମ ଘର ଆଗରେ ସେପଟେ । ମାନେ ଟିକେ ବର୍ଷା ହେଇଗଲେ ଚାଲିକି ଯାଇପାରିବନି ।
ସେଇ ରାସ୍ତା କାମଏବେ ଯାକେ କମ୍ପ୍ଲିଟ ହେଇନି?
ନା ନା ନା ସେ କାମ ହେଇପାରିବନି ଏ ଯୁଗ ଲାଗିଯିବ ।
ଯାହା ହଉ । ଆଉ ବର୍ଷର ଦିନ ଆସିଲାଣି ମଣିଷ ଟିକେ ଘୋଡା ଘୋଡକି ରାତିରେ ଶୋଇବ ।
ଏବେ ବା ମୁଁ ଯାଇଥିଲି । ଏବେ ମୁଁ ଯାଇଥିଲି ଯେ ନିଜେ ବା ପଡିକି ଆସିଛି ସେଇ ରାସ୍ତାରରେ ।
ତୁ କାହିଁ ରାତିରେ ଯାଇଥିଲୁ ସିଆଡେ କହିଲୁ?
ଦିନ ବେଳେ ଯାଇଥିଲି ମାନେ । ଚପଲ ପିନ୍ଧିକି ତ ଚାଲି ପାରିବନି । ଖାଲି ପାଦରେ ଗଲି ଗୋଡ଼ ଖସିଲା ପଡ଼ିଲି ତଳେ।
ଯାହା ହଉ । ଦେହ ପା ସବୁ ଠିକ ଠାକ ଅଛି ତ ନା ମାଡ ଫାଡ କିଛି ହେଇନି ଅଣ୍ଟା ଫଣ୍ଟା।
ନାଇଁ ଭଲ ଅଛି ସବୁ ।
ଦେଖିକି ଟିକେ ଯିବା ଯିବି କରିବୁ ନା ।
ହୁଁ ଏବେ ପୁଣି ଏଠି ଘର କାମ ଆରମ୍ଭ କରୁଛୁ ସେପଟେ ।
ଓ ଏଇ ପଟ୍ ସାଇଟ ରେ?
ହୁଁ।
ସେପଟେ ରାସ୍ତା ବି ହେଇନି ନା?
ନା ନା ସେପଟୁ କେବଳ ସେଇ ଯୋଉ ଗାଁ ମୁଣ୍ଡ ପଟୁ କିଛି ବାଟ ତ ଆଉ ବାଲି ପକେଇକି ପଥର ଛୋଟ ଛୋଟ ପଥର ପକେଇକି ପଉ କରି ଦେଇେଇଛନ୍ତି, ପାଖାପାଖିଖି ଦୁଇଶହ ମିଟର ହବ। ଆ ଆଉ ଏପଟେ ସବୁ ତ କାଦୁଅ।
ହୁଁ, ତୁ ଟିକେ ଅଫିସ ଫଫିସ୍ ଗଲା ବେଳେ ଛତା ରେନକୋଟ ହେକା ଏଥର ନେଇକି ଯିବୁ ଆଉ, ବର୍ଷ ଋତୁ ଆସିଲାଣି ନହେଲେ ଏମିତି ଉଦା ହେଇକି ଆସିବୁ।
ଆଜି ବା ମନେ ନଥିଲା ନେଇକି ଯାଇନି ସେଇଥିପାଇଁ ଉଦା ହେଇକି ଆସିବାକୁ ପଡିଲା।
ହୁଁ। ଏ ଘର ଚାରି ପାଖ କା ଟିକେ ସବୁ ସଫାସଫି ରଖିବୁ ଦେଖିବୁ ପାଣି ଫାଣି କୋଉଠି ଜମା ଜମି ହବନି ଦେହ ପାର ନହେଲେ ସେଇଠୁ ଖରାପ ହେଲେ।
ନାଇଁମ ପାଣି ଜମିିଲ ସେଠି ମଶା ରହିକି ଆଉ ରଖ ରଖେଇ ଦେବେନି ସେ ଆଉ ପାଣି ଜମିବାକୁ ଦିଆହବନି ଆଉ। ଯାହା ସବୁ ଖାଲି ଡବା ହବା ଥିଲା ସବୁ ଫିଙ୍ଗା ହେଇଯାଇଚି।
ହୁଁ। ଆଉ ଛୋଟ ବେଳେ କେତେ କାଗଜ ଡଙ୍ଗା କରିକି ମଣିଷ ଭସେଇଛି, ଏବେ ସବୁ ମନେ ପଡୁଛି।
ଏବେ କାଗଜ ଅଛି କିନ୍ତୁ ଏବେ କା କାଗଜ ଅଛି କିନ୍ତୁ ଡଙ୍ଗା କରିବାକୁ
କାଗଜ କାଗଜ ଅଛି ଡଙ୍ଗା କରିବାକୁ ଟାଇମ୍ ବି ଅଛି । କିନ୍ତୁ ଯୋଉ ଉପରେ ମଣିଷ ରହୁଚି ବର୍ଷା ହଉଚି । ଦେଖିକି ବସ । ବର୍ଷାରେ ଭି ଏ ଡଙ୍ଗା ଭସେଇବା ପାଇଁ ଟାଇମ୍ ନାହିଁ ।
ହୁଁ।
ଟାଇମ ନୁହଁ ଆସିବାକୁ ହଉନି । ଆଠ ମହଲା ଦଶ ମହଲା ଉପରେ ଆସିକି ଡଙ୍ଗା ଭସେଇବୁ?
ଏଇଟା କୋଉ ସମ୍ଭବ କି?
ଆ-ଆଜିିବ ବର୍ଷା ଯେ ବର୍ଷା କହନା ମଣିଷ ଆଜି ଓଦା ମୁଁ ବି ଆଜି ଓଦାବି ହେଇ କି ଅସିଚି ଅଫିସରୁ ଆସିଲା ବେଳେ ।
ମୁଁ ଆଜି ବେଶୀ ହଇରାଣ ହେଲି କଣ ବ୍ୟାଗ୍ ଟା ଥିଲା ନା ବ୍ୟାଗ ରେ ସବୁ ଅ ଲାପଟପ୍ ହେକା ଥିଲା ତ ଓଦା ହେଇଯିବ ବୋଲି ମତେ ଭୟ।
ତୁ ଟିକେ ରେନିକୋଟ ଟା ନେଇକି ଯିବୁ ନା ଆଉ।
ହଁ ମୁଁ ମୁଁ ବା କାଲିଠୁ ଥିଲି ସେଠି। ଆଜି ଆସିଲି ଯେତେବେଳେ ଆସିଲା ବେଳକୁ ମାନେ ସିଆଡୁ ଯୋଉଠୁ ଆସିଲି ସେଇଠି ବର୍ଷା ନାହିଁ। ମଝିରେ ପାଖାପାଖି ଦଶ କିଲୋମିଟର ବର୍ଷା ହଉଚି ତାପରେ ବର୍ଷା ନାହିଁ ।
ଆଛା। ଗାଁ ପଟେ ତ ସେଇଭଳିଆ ଆଉ ।
ହଁ ଏ ବର୍ଷା ଦିନେ ବି ହେଲେ ଅସୁବିଧା ପ୍ରବଳ ଅଛି ମ। ରାସ୍ତାରେ ପାଣି ଜମି ଯାଉଚି ଯିବା ଆସିବାରେ ବହୁତ ଅସୁବିଧା ହଉଚି ବି । କେତେ କେତେ ଜାଗାରୁ ତ ପୁରା ବନ୍ୟା ଭଳିଆ ହେଇଯାଉଚି ।
ହଁ ଗୋଟେ ଜିନିଷର ମେରିଡ ଅଛି ମାନେ ଗୋଟେ ଜିନିଷର ଡିମେରିଟ ଅଛି ନା ଆଉ।
ଯେ ବର୍ତ୍ତମାନ ଆଗ ଭଳିଆ ସେମିତି ବନ୍ୟା ହଉନି ଆଉ ।
ନା ।
ଏଗୁଡାକୁ ଭଲ ଭାବରେ ସବୁ ଲୋକ ବୁଝିଗଲେଣିନା, ସଚେତନ ହେଇଗଲେଣି, ତେଣୁକରି ଆଉ ସେତେଟା ପ୍ରୋବ୍ଲେମ ହଉନି।
ହୁଁ ଟେକ୍ନୋଲୋଜି ଆଗରୁ ଲୋକ ଜାଣି ପାରୁନଥିଲେ କେତେବେଳେ ବର୍ଷା ହବ କଣ ହବ ଏବେ ତ ପୁରା ପରଫେକ୍ଟ ଟାଇମ ଆସିଯାଉଚି ଏଇ ଟାଇମ ରେ ବର୍ଷା ହବ ଏତିକି ଟାଇମ ରେ ବର୍ଷା ଛାଡି ଇଅ
ଆଉ ସେଇଟା ପୁରା ସେଇଟା ପୁରା ଆଗୁଆ ଜଣେଇ ଦଉଛନ୍ତି। ପାଣିପାଗ ବିିବାହ କେବେ ବର୍ଷା ହବ? କେବେ ହବନି? କେତେ ବଳକୁ ହବ?
ଟେକ୍ନୋଲୋଜି ବା ବଢିଗଲାଣି କଣ କରାଯିବ?
ଆଉ ଏଇ ବର୍ଷା ଟାଇମରେ ଯଦି ଟିକେ ପକୁଡି ବି ହେଇଯିବ ତା ହାତରେ ଓ
ହଉ ବଢିଆ ଯାଇଥିବୁ କୁଆଡେ ବୁଲାବୁଲି କଡିଆ ପାଇଁ ଯାଇଥିବୁ ବର୍ଷା ଦିନେ ଓଧା ହେଇକି । ହ ତାର ଯୋଉ ବର୍ଷା ଦିନର ଫଟୋ ଉଠେଇବ ଆଉ ଅଲଗା ଦିନରେ ଫଟୋ ଉଠେଇବ ଡିଫରେନ୍ସ ଅଲଗା ।
ଆରେ ଆଜିର ଗୋଟେ କଥା କହୁଚି ଶୁଣେ ।
ହୁଁ ।
ସେ ଯୋଉଠି ବର୍ଷା ହେଲାନି କି ଜୋରରେ ମୁଁ ରହିଲି ସେଇଠୁ ଗୋଟେ ଜଳଖିଆ ଦୋକାନ ଥିଲା ।
ହଁ ।
ସିଏ କଣ ହେଇଚି ନା ମୁଁ ରିସେଣ୍ଟଲି ଖାଇ ଦେଇକି ଆସିଚି ସାଙ୍ଗେ ସାଙ୍ଗେ।
ହଁ ।
ମତେ ଆଉ ଭୋକ ନାହିଁ କିନ୍ତୁ ବର୍ଷା ଏଡେ ଜୋର ହଉଚି ସିଏ ପକୁଡି ଛାଣୁଚି ସେତବେଳକୁ ।
ଯାହା
ଇଚ୍ଛା ହଉଛି ଖାଇଦେବା କିନ୍ତୁ ପେଟରେ ଜାଗା ନାହିଁ କଣ କରିବା।
ତୁ ଦଶ ଟଙ୍କାରେ କିଣିକି ଖାଇ ଦେଇଥାଆନ୍ତୁ ନା ଆଉ।
କି ବର୍ଷ ବର୍ଷାଟା ହେଲେ ଛାଡୁନି, ମୁଁ ଶୀଘ୍ର ଗାଁକୁ ପଳେଇବି ବୋଲି, ବର୍ଷା ଜମାରୁ ଛାଡ଼ିଲାନି ତ ଛାଡ଼ିଲାନି ଛାଡ଼ିଲାନି ଆଉ।
ଦଶ ଟଙ୍କା କିଣିକି ଖାଇ ଦେଇଥାଆନ୍ତୁ।
ନା ଆରେ ପେଟରେ ତ ଜାଗା ନାହିଁ ଖାଇଦେବି କେମିତି ପୁଣି ପେଟ ଖରାପ ହବ ସେଠି।
ଯା ହଁ ହଁ ସେଇଟା ବି ସତ କଥା। ବର୍ଷା ଦିନେ ଖାଇବା ବା ସଫା ପାଣି ଟିକେ ପିଇବା। ପାଣି ଟାକୁ ଟିକେ ଫୁଟା ଫୁଟି କରିକି ପିଉ। ଫୁଟେଇକି ଗରମ ଗରମ ପାଣି
ପାଣି ଗରମ କରିକି ନପିଇଲେ କଣ କି ଥଣ୍ଡା ହେଇଯାଉଛି।
ହୁଁ। ଥଣ୍ଡା ନାଇଁ ଫୁଟା ପାଣି ତ ପିଇବା କଥା ଆଉ ଉ ଆମପଟେ ଗରମ ପାଣି ଆଉ।
ଏବେ ଯୋଉ ବର୍ଷା ହେଇଥିଲା ଜାଣିଛୁ ନା ନାଇଁ, ସେପଟେ ବିଲରୁ ପୁରା ମାଟି ଧୋଇ ହୋଇକି ପଳେଇଛି ପୁରା।
କୋଉ ପଟେ ବିଲ।
ସେଇ ଯୋଉ ଜଙ୍ଗଲ ପାଖ ବିଲରୁ।
ହାଁ ହଁ।
ଏ ଲୋକ ଆଜି ଯାଇଁ ମୃତ୍ତିକା ସଂରକ୍ଷଣ ବିଷୟରେ ବୋଧେ ବୁଝିପାରିଲେନି ଠିକ୍ ରେ।
ହୁଁ। ଯୋଉଟା ମେନ୍ ଜିନିଷ ସେଇ ଜିନିଷ ଜାଣିଲେ ସିନା ହବ।
ଯଦି ଜାଣିଥାନ୍ତେ ସେ ତାର ବ୍ୟବସ୍ଥା ତ କରିଥାନ୍ତେ ନା।
ହୁଁ ଲୋକମାନେ ସେଇଗୁଡା କେତେବେଳେ କରିବେ। ଜାଗା ଦେଖିବେ କିଏ ମୋ ଜାଗା ଟିକେ ନେଇଗଲା, ମୁଁ କୋଉଠୁ ଆଉ ହାତେ ଜାଗା ଅଧିକାର କରିବି। ପାରିବି ମାଟି ଧୋଇ ହୋଇଯାଉଛି କି ଇଏ ହୋଇଯାଉଛି ସେଇ ଜିନିଷ ଲୋକ ଦେଖୁଛନ୍ତି କି । ଲୋକ ସେଇ ଜିନିଷ ଦେଖୁନାହାନ୍ତି।
ଯୋଉ ଜାଗାରେ ଏଠି ଜଙ୍ଗଲ ପାଣି ଗୁଡା ଆସୁଛି, ସୁଅ ହୋଇକି ଆସୁଛି। ସେଇଠି ଯଦି ଆଡି ବନ୍ଧ କରିଦିଆଯିବ ତ ସେଇଠି ତ ମାଟି ଗୁଡା ରହିଯିବ ନା ପାଣି ଆସିବ ଖାଲି।
ହୁଁ
କିନ୍ତୁ ନାହିଁ ସେଇଗୁଡା
ଲ ଲୋକ ସଚେତନ ହବା ଦରକାର। ମେନ ଲୋକ ସଚେତନ ନୁହନ୍ତି କଣ କରାଯିବ।
ଆଉ ଏଇଟା ସମସ୍ତଙ୍କର ସମସ୍ତଙ୍କର ଆବଶ୍ୟକତା। ଯଦି ନିଜେ ନିଜେ ନ ବୁଝିବ ବୋଲେ ତାଙ୍କୁ କିଏ ବୁଝେଇବ।
ହଁ ନିଜେ ହିଁ ସଚେତନ ରହିଲେ ବର୍ଷା ଋତୁର ଭଲ ଆନନ୍ଦ ମିଳିବ। ନହେଲେ ନାଇଁ ସବୁ ଯେମିତି କଥା ନାଇଁ କଣ ଗୋଟେ ଅଛିମ ଭୁଲି ଯାଉଛି। ହଉ ପରେ କେତେବେଳେ କହିବି ଆଉ ହଉ ରଖୁଛି।
ହଁ